ହାଲୋ
ହାଲୋ
ହଁ କଣ କରୁଚନ୍ତି?
କଣ କରିବି ବସିଚି କାମ ଦାମ ସାରିକି ଆଉ କଣ କରିବି ଆଉ। କୁଆଡେ ତ ଯାଇପାରୁନି ଗରମ ହଉଚି କାହା ଘରକୁ ଟିକେ ଯାଏଁ ସେ ଯାଇ ମା ଘରକୁ ଟିକେ ବସିବାକୁ ଆମର କଲୋନୀର ଆଉ ଗରମ ସକାସେ ମୁଁ ଆଉ ଯାଉନି। ବସିିବାକୁ ଟିକେ। ତାମସ୍ ହେଲେ ଯାଏ ପାଞ୍ଚମିନିଟ୍ ବସିକି ଆସେ ଆଉ ବସିଚ ଘରେ ଆଉ।
ଏତେ ଗରମ ଯେ ହଉଚି ନାହିଁ ନଥିବା ଗରମ ହଉଚି। ଗରମ ଦିନକୁ ଦିନ ବହୁତ ହି ବଢି ଚାଲିଚି। ଏଇ ଏବେ ରଜ ଟା ଗଲା ହେଲେ ବି ମାନେ ଟିକେ ବର୍ଷା କି କାଉଁଳିଆ ପାଗ କଲାନି। ଖାଲି ଗୁଳୁଗୁଳିକୁ ଖରା
ହଁ ବା ଆମର ଏଇଠି ରଜର ରଜ ଦୋଳି ପଡିଥିଲା ବ ଡାକୁଥିଲେ ଯିବା ଆସ ଦେଖ୍ ହେ ମୁଁ ଗଲିନି ଏଇ ଲୁଗାପଟା ପିନ୍ଧି ପୁଣି ବାହାରେ ପୁଣି ଆସେ ତାକୁ ଧୁଆ ଧୋଇ କର। ତେଣିକି ସେଠି ଯୋଉ ଭିଡ ଯେ, ଟିକେଟ୍ ସେ କଟେଇଚନ୍ତି ପଇସା ଶହେ ଟଙ୍କା, ପଚାଶ ଟଙ୍କା ଦୋଳି ବାବଦକୁ। ଯାଇ ଭେଟିକି ଗରମତ ଯାହା ସଢିବ ସଢିବ ପୁଣି ପଇସା ଦବ ପୁଣି ଘରେ ଆସି ସିକି ଗରମରେ ଉ ଆ ହବ। ମୋ ନ ଯିବା ବି ଭଲ। କଣ ମିଳିବ ସେ ରଜ ମଜରୁ। ଘରେ ତ ଗରମ ପିଠାପଣା, ରୋଷେଇବାସ କଲାକୁ ଜଞ୍ଜାଳ ସେଠି ଯିବୁ ଆହୁରି ଗରମରେ ସଢିବୁ ରାସ୍ତାରେ ଯୋଉ ଗରମ ଲୋକ ଗହଳି। ସେଇ ମୁଁ ଗଲିିନି କଲୋନୀରେ ସବୁ ଯାଇଥିଲେ ଡାକୁଥିଲେ।
ହଁ ଆପଣ ମାନେ ଚକୁଳିପିଠା ଯେତେବେଳେ ବନାନ୍ତି ମାନେ ସେଇଟାର ମାନେ ଆଣ କି କଣ କେମିତି ବନାନ୍ତି ଆଉ ଯୋଉ ନଡିଆ ପ କଉ ଥିରେ ବନାନ୍ତି ସେଇଟା ମତେ ଟିକେ ଧୀରେ ଧୀରେ ପୁରା ଗୋଟେ ଗୋଟେ ଷ୍ଟେପ୍ ୱାଇଜ୍ ମ ମତେ ଟିକେ କହିବେ କେମିତି କଣ ବନାନ୍ତି?
ଚକ୍ କଳି ପିଠା ଯଦି ଅଧ କିଲେ ଚାଉଳ ପକେଇବେ ତିନିଶ ବିରି ପକେଇବେ। ଆଉ ଯଦି କିଲେ ଚାଉଳ ପକେଇବେ ଛଅଶ ବିରି ପକେଇବେ। ଟିକେ ଭଲ ନରମ ହବ ନହେଲେ ଅଧ କିଲୋ ଚାଉଳକୁ ଚାରିଶ ବିରି ସେ ଫୁଲି ଯିବ ଟିକେ ଆଉ ଟିକେ ଆଣ ଟା ପତଳା ହବ ବିରି ଟା ଫୁଲିବ। ଚକୁଳି ପିଠାଟା ଭଲ ଲାଗିବ ନରମ ଲାଗିବ। ଆଉ ଯଦି ନଡିଆ ପକେଇକି କୋରୁଅ ଦେବେ ନଡିଆ କରିକି ରଖିଥିବେ କୋ ତା ଭିତରେ ଦେଇଦେବେ। ଚକୁଳି ପିଠା କଲା ପରେ ତାପରେ ଦି ଭାଗେ କରିଦେଇକି ତେଲ ଟିକେ ଦେଇଦେବେ? ମସୁ ମସୁ ନାଗିବ। ଏଇଭଳିଆ କୁ ଆଣ ବାଟିକି ରଖିବେ ଚକୁଳି ପିଠା କରିକି ଖାଇବେ ଫୁଲିବ ଭଲ ଲାଗିବ। ତା ପଟକୁ ଚଟଣି କରିଦେଇଥିବେ ନନେ ଭ ଜା କରିଥିବେ ନନେ ସମ୍ବର କରିଦେଇଥିବେ ନରମ ନରମ ହବ ଚକୁଳି ପିଠା ଟା ଖାଇବାକୁ ଭଲ ଲାଗିବ। ଆଉ ଏଇଭଳିଆ ପାଗ ଦେଇ କରିବେ ଆଉ।
ହଁ ଆଉ ତାପରେ ଆପଣ ଗୋଟେ ଅଟା ପିଠା ବନାନ୍ତିନି? ମୁଁ ତ ସେ ଅଟା ପିଠା ଖାଏ, ଆଉ ସେଇଗୁଡା କେମିତି କଣ କେଜାଣି ପୁରା ମିଠା ମିଠା ବି ସେଇଟା ଲାଗୁଥାଏ। ଅଟା ପିଠା ଆଉ ମାଣ୍ଡିଆ ପିଠା ଏଇଥିରେ ଚିନି ବି ଯ ଯଦି ଆପଣ ନ ପକେଇଥିବେ ଆପଣ ଯେମିତି କରନ୍ତି ସେଇଟା ବି ସି ବହୁତ୍ ମିଠା ଲାଗେ ଚିନି ନ ପକେଇକି ବି।
ମାଣ୍ଡିଆ ଆପ ଚକୁଳି ଆଣ ଯଦି କରିଥିବେ ତାଦେରୁ ମାଣ୍ଡିଆ ମିଳିଥିଲା ଆମର ଆମ ପିଲାମାନେ କେହି ଖାଇଲେନି ଜଣେ ମାଉ ସି କହିଲେ? ଆଉ ଚକୁଳି ପିଠା ତମର ସବୁଦିନେ ହଉଚି ସେ ମାଣ୍ଡିଆ ମୁଠେ ମୁଠେ ପକେଇଦବ ଭଲ ଲାଗିବ। ମୁଁ ସେମିତି କରିକି ମୁଠେ ମୁଠେ ପକେଇଦିଏ ଅଳ୍ପ ଟିକେ ଚିିନିଦିଏ। ଚିନି ନ ପକେଇଲେ ମାଣ୍ଡିଆ ଟା ସାଧା ଭଲ ଲାଗିବନି। ଆମ ଛୁଆ ତାକୁ ହୁଁ ଖାଇଦିଅନ୍ତି ଭଲ କିରି। ଏ ମାଣ୍ଡିଆ ଦି ଦିଟା କରିକି ଦିକିଲୋ ମାଣ୍ଡିଆ ଥିଲା ମୁଁ ମୁଠେ ମୁଠେ ମୁଠେ ମୁଠେ ପକେଇକି ତା ସାରିଦେଲି। ଆଉ ରହିଲା ଅଟା ପିଠା ଯୋଉଦିନ ଚକୁଳି କରିନଥାଏ। ଅଟା ଆଉ ଚିନି ଆଉ ଟିକେ ସୁଜି ମିଶେଇ ଦେଇକି ସେ ପିଠା କରିଦେଏ, ଟିକେ ତେଲ ତେଲ ତେଲିଆ କରିଦେଇଥାଏ ସେ ଖାଇ ଦିଅନ୍ତି ଖୁସିର ମିଠା ନାଗେ ତ। ଆଜ୍ଞା।
ହଁ ସେଇ ମାନେ ଅଟା ପିଠା ମତେ ବି ଭଲ ଲାଗେ, ସେ ଯଦି ମାନେ ତେଲରେ ଟିକେ ଅଧିକ ଏମିତି ହେଇଥିବ। ତାପରକୁ ସେଇଟା ମିଠା ବି ଲାଗେ। ତ ମତେ ବି ସେଇଟା ଖାଇବାକୁ ବହୁତ୍ ହିଁ ମାନେ ଭଲ ଲାଗେ। ଆଉ ଆପ ଆମେ ଘରେ ନାଁ ଥରେ କରିଥିଲୁ କୋଉ ପାଇଁ କଣ କହିଲୁ? ସେ ଯୋଉ ପୋଦିନା ଚଟଣିୀ ନୁହଁ ସେଇଟା। ମାନେ ଅଳ୍ପ ଧନିଆ ଆଉ ଅଧିକ ପୋଦିନା ତାକୁ ନେଇକି ଗ୍ରାଇଣ୍ଡିଙ୍ଗ କରିକି ଟିକେ ପାଣି ଦେଇକି କଲାରୁ ସେଇ ଚଟଣି ଟା ବହୁତ୍ ହିଁ ଭଲ ଲାଗେ। ଆଉ ତା ସହିତ ସିଙ୍ଗଡା ଖାଇବାକୁ ତ ସେଇ ପୋଦିନା ଚଟଣି ସହିତ ଆହୁରି ବି ସ୍ଵାଦିଷ୍ଟ ଲାଗେ।
ହଁ। ଆମ ଚକୁଳି ପିଠାରେ ଖାଇଲେ ବି ଭଲ ଲାଗିବ ଆମ ପିଲାମାନେ ଚକୁଳି ପିଠା ଖାଆନ୍ତି। ତା ଦେ ଟିକେ ନଡିଆ ଦେଇ ଦେଇଥିବେ, ଟିକେ ତେନ୍ତୁଲି ଦେଇ ଦେଇଥିବେ, ଟିକେ ମିଠା ଦେଇଥିବେ ଆଉ ଧଣିଆ ଆଉ ପୁଦିନା ପତର ଯାଇ ଟିକେ ଭଲ ଲାଗିବ କଞ୍ଚା ଲଙ୍କା ଦେଇଥିବେ ଆଉ ପିଆଜ ରସୁଣ ପକାନ୍ତି ଉଷା ବରବର ଖାଆନ୍ତି ବୋଲି ରସୁଣ ପକାନ୍ତିନି। ଧଣିଆ ଉଁ ଚଟଣୀ ଧଣିଆ ପତ୍ର, ପୁଦିନା ପତ୍ର, ଟିକେ ତେନ୍ତୁଲି ଖଟା, ଟିକେ ଜିରା, ଟିକେ ମିଠା, ନଡିଆ ଆମ୍ବଅଦା, କଞ୍ଚା ଲଙ୍କା, ପକେଇଦଲେ ସେଇଟା ଭଲ ଲାଗେ ଚକୁଳି ପିଠାରେ ଖାଇ ହବ। ଇଟିଲି ର ଖାଇ ହବ। ସାମ୍ବର ବନେଇ ହବ। ଖାଇ ହବ ସାଦା ଭାତରେ ବି ଖାଇ ହବ। ଚଟଣି ନା ସବୁ ତାର ଖାଇହବ ସେଟା। ଆମର ସମସ୍ତେ ଭଲ ପାଆନ୍ତି ସେଇଆ କୁ।
ହଁ ଆମର ବି ସେଇ ପିଆଜ ର ସୁଣ ତା ଦେହରେ ଏତେ ପକାଉ ନା ସାଧାରେ ହିଁ ଖାଲି କରିଥାଉ ଆଉ। ପୋଦିନା ଚଟଣି କୁ ଭାତ ସହିତ ବି ଅଲଗା ଜିନିଷ ସହିତ ବି ଖାଇଲେ ବହୁତ ହିଁ ସ୍ଵାଦିଷ୍ଟ ଲାଗେ। ଆଉ ନାହିଁ ନଡିଆ ଚଟଣୀ
ହଁ।
ମାନେ ଭୋଜି ମାନଙ୍କରେ ବି ସେଇଟା ଖଟା ଆକାରରେ କରିଥାନ୍ତି ଆଉ ନହେଲେ ଦୋସା ସହିତ ବି ସେ ନଡିଆ ଚଟଣି ମିଳେ। ସେଇଟା ଆପଣ କେବେ ଖାଇଛନ୍ତି? ସେଇଟା ତ ବହୁତ ହି ସ୍ଵାଦିଷ୍ଟ ଲାଗେ ଆଉ ଘରେ ବି ସେଇଟା ବନେଇବା ବହୁତ ତ ସହଜ ମୁଁ ତ କେବେ ବନେଇନି ଆପଣ କେବେ ବନେଇଛନ୍ତି ଘରେ?
ହଁ ନଡିଆ ଦେହ ରେ ସେ ତେନ୍ତୁଳି ଦେବେ ଆମ୍ବ ଅଦା ଦେବେ ଟିକେ ମିଠା ପକେଇବେ ଆ ହଉ ଭେରୁସୁଙ୍ଗା ପତ୍ର ପକେଇବେ ସେଇ ନଡିଆ ସେମିତି ବଟା ଯାଏ ଟିକେ ଭଲ ଲାଗେ ମିଠା ଟିକେ ପଇଲେ ଆଉ ଖଟା ମିଠା ଦିଆଯାଏ। ଟିକେ ଭଲ ଲାଗେ ଆଉ ଆମ ଘରେ ଆମ ବ ସେ ସେଇଆକୁ ଭଲ ପାଏ ଭାରି ଆଉ ସମ୍ବର ଦେହରେ ସେଇଆକୁ ଖାଇବେ।
ହଁ। ସେଇ ଦୋସା ସହିତ ହିଁ ନଡିଆ ଚଟଣି ଆଉ ସମ୍ବର ଖାଇଲେ ଭଲ ଲାଗେ। ମୋ ଦିଦି ବି ସେଇ ନଡିଆ ଚଟଣି ହିଁ ବହୁତ ଭଲ ପାାଏ ଯେତେବେଳେ ବି ନଡିଆ ଚଟଣି ଆସି ଥିବ ସେ ହିଁ ଅଧିକ ଖାଇଦିଏ।
ଆଉ କରିହଉନି ଏତେ ରକମର ଗରମ ସକାଶେ ବୟସ ହେଲାଣି। ଚିଡ଼ି ଚିଡ଼ି ନାଗୁଛି କାମ କରିବାକୁ ପିଲାମାନେ ଟିକେ ସାହାଯ୍ୟ କରିୁନାହାନ୍ତି କେତେ କରିବେ? ଆଉ ସକାଳୁ ସଫାସଫି ଘର ଦ୍ୱାର ପରିଷ୍କାର ରୋଷେଇବାସ କଟା ମଜା ଧୁଆ କଲାବେଳକୁ ଏଇ ଚଟଣୀ ଫଟଣୀ କଲାମ ଭାରି ବିରକ୍ତ ଲାଗୁଛି ଆଉ ଇଚ୍ଛା ହଉନି କଲେ ଆଉ ମୁ କ ସ୍ଵାଦ ନାଗୁଛି କରନେ ସବୁ ଭଲ ଲାଗିବ।
ଆପଣ ଥରେ ଚପ୍ ବନେଇ ନଥିଲେ ଘରେ ମାନେ ସେଇ ଚପ୍ ଟା ମୁଁ ଯେତେବେଳେ ଖାଇଥିଲି ମତେ ତାର ଆଳୁଟାର ମାନେ ଯେମିତି ଆପଣ ମସଲା ମସଲି ଦେଇ କରିଥିଲେ ସେଇ ଯୋଉ ଚପ ଟା ସେଇଟା ତ ବହୁତ ହି ମାନେ ସଫଟ ଲାଗୁଥିଲା ଆଉ ଖାଇବା ପାଇଁ ପାଟିକୁ ବି ବହୁତ ହି ସ୍ଵାଦିଷ୍ଟ ଲାଗୁଥିଲା। କାହିଁକି ନା ସେଇ ଯୋଉ ଚପଟା ହେଇଥିଲା ବହୁତ ନରମ ହେଇଛି ତା ଉପର ତାର ଯୋଉ ମସଲା ଆଳୁର ର ମସଲା ଦିଆ ହେଇଥିଲା ତା ଭିତରେ ସେଇଟା ବି ବହୁତ ହି ସ୍ଵାଦିଷ୍ଟ ଲାଗୁଥିଲା। ତାହା ଉପରେ ଯୋଉ ଫିଲ ଦେଥିଲେ ଆପଣ ସେଟା କେମିତି କଣ ପ୍ରସ୍ତୁତ କରିଥିଲେ?
ସେଇଟା ସବୁ ଜିନିଷ ଭଲ ଲାଗିବ ସବୁ କଲା ବେଳକୁ ଭାରି ଝାମେଲା ଏ ବେଳେ ବେଳେ ଇଛା ହେଲେ କରେ ଆଉ ସେଏ ଆଳୁକୁ ସିଝେଇ ଦିଏ ଚକୁଡି ଦିଏ ତା ଦେହରେ ବାଦାମ ମଞ୍ଜି ଦିଇଟା ପକାଏ ମଟର ସିଝା ଟିକେ ପକାଏ ଭାଜି କି ଆଉ ଫୁଟଣ କରିକି ଆଳୁକୁ ବଘାରିଦିଏ ତାକୁ ସବୁ ପକେଇକି ଅଟା ଦେଇ ଗୋଟୁଳା କରିକି ଆଳୁ ରଖିଦିଏ। ବେସନ ଟିକେ ଗୋଳେଇ ଦିଏ। ବେସନ ଗୋଳେଇ ଦିଏ ତାକୁ ବୁଡେଇ ବୁଡେଇକି ତେଲର ଛାଣି ଦିଏ। ହଁ। ହଁ ଏ ଦୋକାନୀ ମାନେ ଏମତି କରନ୍ତି। ପଚାରିଥିନ ଥରେ ଦୋକାନ କି। ସେ ଦୋକାନ ଆମ ଛକରେ ଅଛି। ସେ ଭାଇନା ପଚାରିଥିନି ଦିନେ ଥରେ ଏମିତି କହିଥିଲେ। ମୁଁ ସେମିତି କରଦିଏ ବେଶୁଆ ପତର ଟିକେ ପକେଇଦିଏ ଗୁଣ୍ଡ ଗୁଣ୍ଡ କରିକି। ଧଣିଆ ପତର, ଯେତେ ରକମର ପକେଇବ ସେ ତେ ସ୍ଵାଦ ଲାଗିବ। ମୁଁ ଏତେ ପକେଇ ନଥିନି। ଖାଲି ମଟର, ବାଦାମ ଆଳୁ ବଘାରି ଦେଇଥିନି। ଆଉ ବେସନ ଦେରେ ଗୁଳେଇ ଦେଇକି ତାକୁ ଆଳୁ ଚଟନି ଗୋଳ ଗୋଲ କରିଦେଇଥିଲେ। ତାକୁ ଦିଅର ଗୋଳେଇ ଦେଇକି ଛାଣିବେ ଆଉ। ଆଳୁଚପ ହୁଏ ଆଉ କଣ। ହ
ହଁ କିନ୍ତୁ ଦୋକାନୀ ମାନଙ୍କରେ ନା ମାନେ ସେ ଯେଉଁ ଆଳୁଚପ ଗୁଡାକ ପ୍ରସ୍ତୁତ କରନ୍ତି। ସେଇ ଗୁଡାକ ଏତେ ନରମ ହୋଇନଥାଏ। ଯେମିତି ଆପଣ ମାନେ ଘରେ ବନେଇଥିଲେ। ଆଉ ଯେତେ ଯାହେଲେ ବି ଆପଣ ତାକୁ ଖାଇବେ ଯେ ତେବେଳେ ସେଇଟା ଯଦି ସାଙ୍ଗେ ସାଙ୍ଗେ ଛଣା ନ ହେଇକି ଆପଣ ଖାଇକି ଏମ୍ ଖାଇବେ ମାନେ ଦୋକାନ ର ଆଳୁଚପ। ସେଗୁଡାକ ନା ଟିକେ ଟାଣ ହେଇଯାଏ। ହେଲେ ଘରେ ଆପଣ ଯୋଉଟା ବନେଇ ଥିଲେ ସେଇଟା ଯଦି ଆପଣ ଗରମ ନଥିଲା ବେଳେ ବି ଖାଇବେନି ତାହେଲେ ପରେ ବି ଯଦି ଖାଇବେ ତାହେଲେ ବି ସେଇଟାର ମାନେ ନରମ ହିଁ ଥାଏ, ସେଇଟା ଏତେ ଟାଣୁ ହୁଏନି। ଆଉ ମସଲା ତ ବହୁତ ହିଁ ସ୍ଵାଦିଷ୍ଟ ହେଇଥିଲା।
ଟାଣ ହୋଇଯାଏ, କାହିଁକି ବେସନ ଟା ଟାଣ ହେଇଯାଏ ପତଳା ଯଦି କରିଥିବ ନରମ ରହିବ। ଟିକେ ବଳିଆ ଯଦି ହେଇଥିବ ବେସନ ଟା ସେ ଟାଣ ହବ। ଆଉ ପାଣି ଟା ଟାଣି ନିଏ। ସେଇଥିପାଇଁ ଟାଣ ହୁଏ ତଣ୍ଟର ଲାଗିଲେ କାଶ ହୁଏ। ପାଣି ପିଇବାକୁ ପଡେ, ଆଉ ପତଳା ବେସନ ନ କରିଦେଇଥିବେ ବି ସେ ନରମ ରହିବ। ଟିକେ ମୋଟାଳିଆ ବେସନ ଗୋଳା ଟା ଯଦି ଦେଇଥିବ ସିଏ ଚପ ଟା ମୋଟାଳିଆ ହବ ତଣ୍ଟିର ନାଗିବ। କାଶ ହବ, ଟାଣ ନାଗିବ, ବେସନ ଟା ଆଉରି ପାଣି ଟାଣି ନିଏ। ପତଳା ପତଳା କନେ ସିଏ ବି ଭଲ ନରମ ନାଗିବ। ଦୋକାନ ଭାଇନା ମୋତେ ଏମତି କହିଥିଲେ।
ହଁ ଆଚ୍ଛା, ଆଚ୍ଛା, ମୁଁ ଆଉ ଜାଣିନଥିଲି କେମିତି କଣ ହୁଏ ଏଇଗୁଡା ସବୁ। କାରଣ ମୁଁ ତ ଘରେ କେବେ କରିନି ନିଜେ ନା। ତ ମୁଁ ଜାଣିନି ଏମିତି ବେସନରେ ଏମିତି ପତଳା ଦିଆଯାଏ। ହେଲେ ମୋତେ ସେଦିନ ସେଇଟା ହିଁ ବହୁତ ହିଁ ସ୍ଵା ଦିଷ୍ଅଁ ଲାଗୁଥିଲା। ହଉ ତାହେଲେ ମୁଁ ଏବେ ରଖୁଛି। ଆମେ ଆଉ ଟିକେ ପରେ ନହେଲେ କଥା ହବା ଆଉ ନା କଣ?
ହୋ, ହଁ ଠିକ ଅଛି ମୋର ଯା କାମ ଅଛି କରିବି ଆଉ। ବୋ